ହୁଁ। କଣ କରୁଛ?
ହେଇ ବସିଚି ଆଉ।
ଆଚ୍ଛା।
ଆଜି ପ୍ରବଳ ଗରମ ହେଇଚି ନା ନାହିଁ?
ହଁ ଆଜି ବହୁତ ଗରମ ଆଜି ଖରା ବି ବହୁତ ପଡିଥିଲା ନା!
ଅ ହଁ।
ଆଜି ଟିକେ ବର୍ଷା ଆସୁଥିଲା ହବ ବୋଲି ଆଉ ହେଲାନି।
ହଁ ହଁ।
ଓ ହୋ। ଟିକେ ବର୍ଷା ହେଇଯାନ୍ତା ଟି ଭଲ।
ହଁ। ଥଣ୍ଡା ଲାଗନ୍ତା।
ହୁଁ କମ୍ବଲ ଏମିତି ଘୋଡେଇ କି ଇ ଶୋଉ ହଁ।
ରାତିରେ ଯଦି ଲାଇନ ପଳେଇଲା ତାହେଲେ ଯୋଉ ଗରମ।
ହଁ।
ଖରାଦିନେ ତ ଲୋକମାନେ ସମସ୍ ସ୍ତେ ବାହାରେ ଶୋଇପଡନ୍ତି ଏମତି ଛାତ ଉପରେ ଶୋଇପଡନ୍ତି।
ହୁଁ ଆମେ ଶୋଉନୁ ଛାତ ଉପରେ।
ଡର ଲାଗେ?
ହଁ ମୁଁ ତ ମାନେ ମତେ ବହୁତ ବହୁତ ଡର ଲାଗେ ଘରେ ବି। ଭିତରେ ମୁଁ ଏ ରୁମ ରୁ ସେ ରୁମକୁୁ ଯିବିନି ସେ ରମୁ ସେ ରୁମକୁୁ ଯିବିନି ଏମିତି।
ଓହୋ।
ହୁଁ ହୁଁ। ହୁଁ ମୁଁ ଯଦି ଥିବି ଗୋଟେ ହି ରୁମ ରେ ବସିଥିବି ସେଇଠି ଶୋଇଥିବି ଏମିତି।
ଉ ହୁଁ ହୁଁ।
ହୁଁ।
ଆଉ। ଆଉ ରାତିରେ କଣ ହେଇଚି ଖାଇବା?
ରାତିର କଣ ଚିକେନ ଭେଣ୍ଡି ଅ ଭେଣ୍ଡି ଭଜା ରୁଟି ଏସବୁ।
ଅହୋ।
ହୁଁ ତମର?
ଆମର ହେଇଚି ଚକୁଳି ପିଠା ଆଉ ମ ମଟର ଆଳୁ ତରକାରୀ।
ଆଛା ଆଚ୍ଛା।
ବଢିଆ।
ଆଉ। ତମେ ଭାତ ଖାଅ ନା ରୁଟି ଖାଅ?
ରାତିରେ ଆମର ରୁଟି ହି ହୁଏ ସକାଳୁ ବି ରୁଟି ହୁଏ। ଆଉ ଖାଲି ଗୋଟେ ବେଳେ ଭାତ। ତମ ଘରେ?
ଆମର ସକାଳୁ ଜଳଖିଆ ଆଉ ଖରା ବେଳେ ଭାତ। ରାତିରେ ରାତିରେ ରୁଟି ଭାତ ପିଠା ଯାହା ବି ହୁଏ ଆଉ।
ହୁଁ ହୁଁ ହୁଁ ଆଚ୍ଛା।
ଆଉ।
ଆଛି ଟିକେ ହୱା ବି ଦଉନି ମୁଁ ଏଠି ବାହାରେ ବୁଲୁଛି।
ହଁ। ତମକୁ ଫଟୋ ସୁଟ କରିବାକୁ ଭଲ ଲାଗେ ନା ନାହିଁ।
ସେମିତି ସେମିତି ଆଉ।
ଅକେଜନ ରେ?
ହଁ। ତମକୁ ଭଲ ଲାଗେ ବେଶୀ।
ହଁ।
ଆଚ୍ଛା।
ତମର କୋଉ ଚକଲେଟ ପସନ୍ଦ
ମତେ ମତେ ଆଁ କିଟକେଟ ପସନ୍ଦ। ଆଉ ଡେରିମିଲ୍କି ପସନ୍ଦ କିଟକାଟ ଆଉ ମଞ୍ଚ ବେସିି କୀଟକାଟ ପସନ୍ଦ।
ହଁ ହଁ।
ହୁଁ ତମକୁ।
ମତେ ବି କିଟକାଟ ପସନ୍ଦ।
ଆଛା।
ଆଉ
ତମୁକୁ କଟନ କ୍ୟାଣ୍ଡି ପସନ୍ଦ?
ହଁ।
ଆଚ୍ଛା ମତେ ବି ସେଟା ବହୁତ ଭଲ ଲାଗେ। ସେଇ ଯୋଉ ମେଳା ସବୁ ହୁଏ। ଏ ସେଥିରେ ବହୁତ ବଡ ବଡ କରନ୍ତି ସେଟା ପୁରା ପିଙ୍କ ପିଙ୍କ ହେଇଥାଏ ଆ ଆଉ
ତମକୁ ସିଜିଲଙ୍ଗ ବ୍ଲାଉନ ବ୍ରାଉନୀ ଭଲ ଲାଗେ?
ଆଁ ହଁ ସେମିତି ଆଉ ତମର ଫେବ୍ରଏଟ କି ହଁ।
ଫେବ୍ରେଟ ନୁହେଁ କିନ୍ତୁ ଭଲ
ଏମତି ହଁ ଆଛା ତମର ଫେବ୍ରେଟ୍ କଣ?
ଫେବ୍ରେଟ ଆଇସ୍କ୍ରିମ୍ ଅନମୁଲ ବଟର୍ ସ୍କଚ୍।
ଆଛା। ମତେ ବି ଆ ବହୁତ ପସନ୍ଦ ମାନେ ଫାଷ୍ଟ ଆଇସ୍କ୍ରିମ ତାପରେ ଗୁପଚୁପ ଅଛି।
ତମକୁ କୋଉ ଫ୍ଲେଭର ଭଲ ଲାଗେ ଆଇସ୍କ୍ରିମରେ?
ଭାନିଲା ଭାନିଲା ଆଉ ଚକୋଲେଟ୍।
ଆ ବଢିଆ ଆଉ
ହୁଁ। ସବୁଠୁ ବେଷ୍ଟ ଭାନିଲା।
ହଁ।
ହୁଁ। ହ ତମକୁ କଲର କୋଉ କଲର ପସନ୍ଦ?
ମତେ ବ୍ଲୁ।
ବ୍ଲୁ। ଆଛା। ଆ
ହଁ କେକ୍ ଖାଇବାକୁ ଭଲ ଲାଗେ ନା?
କେକ୍ ହଁ।
ହ
ତମେ ଖାଅ?
ହଁ।
ବହୁତ ଲୋକକୁ ବହୁତ ପସନ୍ଦ ନୁହେଁ କେକ୍।
ହଁ।
ହଁ। ମୋର ଗୋଟେ ସାଙ୍ଗ ଅଛି ତାକୁ ବିଲକୁଲ ପସନ୍ଦ ନୁହେଁ।
ପ୍ରାୟ ଲୋକ କୁହନ୍ତି ନା କେକରେ ଅଣ୍ଡା ପଡେ ସେଥିପାଇଁ।
ହୁଁ ହୁଁ ହୁଁ।
ବିନା ଆମିଷ ହେଲା କଣ କେକ୍ ନାହିଁ କି? ମୋଟେ ଥର ଟିକେ ମିଳେନି ଖୋଜିବାକୁ ପଡେ ଆଉ
ହଁ ଏଇ ଯୋଉ ଅର୍ଡର ଦେଇକି ବି ସେମାନେ କରେଇଦେବେ।
ହାଁ।
ହୁଁ ହୁଁ।
ଆଉ
ତମକୁ ଏ ସ୍କୁଟି ଚଲେଇବା ଆସେ ନା
ନା ଥା। ମୁଁ ଶିଖିନି
ଆଛା ମତେ ମାନେ ଟିକେ ଟିକେ ଆସେ ମାନେ ମୁଁ ଚଲେଇ ମାନେ ରୋଡ ରେ ଡର ହେଇଯାଏ।
ଓହୋ।
ହୁଁ ଆଣ୍ଟି ବଡ ବଡ ଗାଡି ଆସିଲେ ମୁଁ ଡରିଯାଏ।
ହୁଁ ହୁଁ।
ଉଁ ହୁଁ।
ଚଲେଇଲେ ହେଇଯିବ ଅଭ୍ୟାସ ଆଉ
ହଁ।
ତମକୁ ପଖାଳ ଭାତ ଭଲ ଲାଗେ ନା ଗରମ ଭାତ?
ଅ ଆମର ତ ମାନେ ପଖାଳ ଭଲ ଲାଗେଛି ମାନେ ମୁଁ ମା ଖାଇବାକୁ ଦିଅନ୍ତିନି ବେଶୀ ଆ ମାନେ କେବେ କେବେ କିଛି କିଛି ମାନେ କେମତି କେ ବି ଖାଉ ମାନେ ମତେ ବହୁତ ଭଲ ଲାଗେ ପଖାଳ
ହ ହ।
ହୁଁ। ଏ
ପଖାଳ ଭାତ ସହିତ କଣ ଖାଅ। ଲଗେଇକି
ପଖାଡ ଭାତ ସହିତ ଆ ଏ ଯ ମାଛ ଏମିତି ଯଉ ମାନେ ଫ୍ରଏ କରିକି ସେଟା ନା ନା ମାଛ ଫ୍ରାଏ କରିକି ଆଉ ଯୋଉ ଭଜା ସବୁ ଥାଏ। ଆଉ ଏମତି ବରି ବରି ଚୁଣ ଏମିତି ସେଟା ବି କରନ୍ତି। ତମ ଘରେ ବରି କର ନା?
ହଁ ହଁ ବଡି ପକାଅ।
ହୁଁ ସେଟା ବି ଆମ ଘରେ ବି ହୁଏ ସେଟା ଆଉ ସେଟା ଆ ଆଉ ଯୋଉ କଦଳୀ ନୁହେଁ ସେଟା ଯୋଉ ମାନେ ଫ୍ରାଏ କରିକି ସେଟା ବି ହୁଏ। ହଁ ଏମିତି ସବୁ।
ହଁ ହଁ।
ହଁ।
ଆଉ ତମର ବ୍ୟାଚ୍ ଫିଷ୍ଟି ହୁଏ ନା?
ବ୍ୟାଚ୍ ଫିଷ୍ଟ୍ ହୁଏ ଯେ ମାନେ ମୁଁ ଆମ ଏତ୍‌ ମାନେ ସେକେଣ୍ଡ ଥର ଯୋଉ ହେଇଥିଲା ମୁଁ ସେଇଟା ହରେନି ହୁଁ। ତମେ ସବୁ କର ଫିଷ୍ଟ୍।
ହଁ।
ଆଚ୍ଛା।
ହୁଁ।
ଆଉ ଯୋଉ ସ୍ନାକ୍ସ ରେ ତମକୁ କଣ ପସନ୍ଦ?
ସ୍ନାକ୍ସ ରେ ଚୁଡ଼ା ଭଜା।
ଆଛା।
ତମର?
ମତେ ବି ସେଇ ଭଲ ଲାଗେ।
ହଁ ହଁ।
ହଁ।
ତମର ଫୁଲ ଗଛ ଅଛି ନା?
ଆମର ଅ ଫାଷ୍ଟ ରେ ଥିଲା। ସେ ଯୋଉ ଗେଣ୍ଡୁ ଫୁଲ ଗଛ ଆଉ ଏବେ ନାହିଁ।
ନାହିଁ ମରିଯାଇଚି ବୋଧେ ଖରା ପାଇଁ।
ହୁଁ ସେ ଆପେ ଆପେ ଏମିତି ମରିଗଲା। ଗଛ ଟା ପତ୍ର ଝଡିକି ଏମତି ତମର ଅଛି କି ଫୁଲ ଗଛ?
ହଁ ଆମର ଅଛି।
ଆଛ କ ମାନେ କୋ ଫୁଲ ଅଛି ତମର?
ଆମର ଅଛି ମନ୍ଦାର ଫୁଲ